ହାଲୋ।
ହାଲୋ ହଁ ସାର୍ ନମସ୍କାର।
ଆଜ୍ଞା ମ୍ୟାମ୍ ନମସ୍କାର ମ୍ୟାମ ଗୁଡ଼ ଇଭିନିଂ।
ଗୁଡ଼୍ ଇଭିନିଂ ସାର୍ ଆଉ ଭଲ ଅଛନ୍ତି?
ହଁ ଭଲ ଥିଲି ବର୍ତ୍ତମାନ ଏବେ ଟିକେ ଖାଇସାରିଲା ପରେ ଖାସ ଟା ହେଇଯାଇଛି ଜୋରେ।
ଓହୋ ଏଇଠି ସବୁ ଥଣ୍ଡା ପାଗ ଚାଲିଛି ନା ସେଥିପାଇଁ।
ଭଏସ୍ ଟା ମୋର କ୍ଲିଅର୍ ଶୁଭୁନଥିବ କି ଟିକେ ଅବାଗ୍ୟା ଶୁବୁଥିବ ଆପଣଙ୍କୁ।
ହଁ ଏଇ ଯୋଉ ଥଣ୍ଡା ବର୍ଷା ହଉଛି ନା ସେଥିପାଇଁ ଥଣ୍ଡା ହେଇଯାଇଥିବ ଆଉ।
ଆଜ୍ଞା ହଁ ହଁ ବର୍ଷା ବହୁତ୍ ଜୋରେ ତିନି ଦିନ ହେଲାଣି ତ ବର୍ଷା ବହୁ ଏ ବର୍ଷା ହଉଛି ଜମା ଛାଡୁନି। ଆଉ ଏପଟେ ବି ମଧ୍ୟ ବର୍ଷା ହଉଛି ଛାଡୁନି ଏ ପର୍ଯ୍ୟନ୍ତ।
ଏଇଟା ତ ସ୍ତାମାନେ ହଁ ସାତ ସାତ ତାରିଖ ଯାଏଁ ହେବ ଲଘୁଚାପ କହୁଥିଲେ ତ।
ଓ ତମାନେ ଆହୁରି
ଆହୁରି ତିନି ହଁ ଆହୁରି ତିନି ଦିନ ଦୁଇ ତିନି ଦିନ ଅଛି ଆଉ।
ଓହୋ ତାହାନେ ତ ଆଉ ବାହାରକୁ କୁଆଡେ ଯାଇ ହବନି ଲାଗୁଛି।
ହୁଁ ବର୍ଷା ମାସରେ କ ଯୁଆଡେବି ଆ ଯେମିତି ତା ମାନେ ବର୍ଷା ହଉଚି।
ହଁ, ବର୍ଷା ବି ହେଲେ କୁଆଡ଼େ ଯାଇ ହେବନି ଆଉ। ବହୁତୁ ଅସୁବିଧା
ଆଉ କ'ଣ ଖାଇଲେ ଆଜି ଆଜ୍ଞା?
ଆଜି ଆମର ହେଇଥିଲା ଭାତ, ଡ଼ାଲି। ପନିର୍ ତର୍କାରୀ, ପୁଟଲ୍ ଫୁଲ୍ କୁବି ଆଉ ଭେଣ୍ଡି ଭଜା ଆଉ ଆଲୁ ଭର୍ତା। ଏବେ ପୁଣି ଏବେ ପୁଣି ତା' ମାନେ ଟିକେ ପରେ ଆଜି ଗୁପ୍ ଚୁପ୍ କରିବାର ପ୍ଲାନ୍ ଅଛି।
ଆଚା, ଘରେ ସମ
ହଁ ଘରେ, ହଁ ସମସ୍ତେ ମିଶିକି ଗୁପ୍ଚୁପ୍ କରିବା ପ୍ଲାନ୍, ଆସିବେ ଗୋଟେ ଭାଇ ଆସିବେ ପା।
ମିଶିକି ସମସ୍ତେ କରିବୁ ଆଉ।
କାହିଁକି ନା ବାହାରେ ତା' ମାନେ ବାହାରେ ତ ଏବେ ଗୁପଚୁପ୍ ଖାଇବା, କି କିଛି ବି ଜିନିଷ ଖାଇବା ଭଲ ନୁହଁ ନା। ଏଇ ଯଉ ବର୍ଷା ପାଗରେ, ସେଥି ପାଇଁ ଆମେ ଭାବିଲୁ କି ତା ମାନେ ଘରେ ଗୁ ଚୁପ୍ କରିବା, ଗୁପ୍ଚୁପ୍ ଆଉ ଯଉ ତେନ୍ତୁଲି ପାଣି।
ହଁ ହଁ ନାଇଁ, ବହୁତ୍ ବଢ଼ିଆ ବଢ଼ିଆ କାହିଁକି ନା ପଇସା ଦେଇକି ବାହାରେ ସିନା ଗୁପ୍ଚୁପ୍ କିଣିକି ଖାଇ ହବ, ଘରେ ଯଉ ମିଳି ମି ମିଶିକି ଯଉଟା ଖାଇବେ, ଯଉ ଆନନ୍ଦ ଲାଗିବ। ସେଇଟା ପଇସା ଦେଇକି ଗୁପ୍ଚୁପ୍ ଖାଇଲେ ବି
ଆଉ ଏମିତି ଯଉ ବର୍ଷା ପାଗରେ ଯଉ ଫୁଡ୍ ପଏଜନିଂ ବି ହେଇଯାଏ ନା। ଯଉ ଖରାପ୍ ପାଣି-----ମିଶାନ୍ତି।
ସେଥି ପାଇଁ ଏଇଟା ହିଁ ବେଟର୍।
ଆଉ କୁଆଡ଼େ ବୁଲିବାକୁ ଯିବାର ପ୍ଲାନ୍ ଅଛି?
ଏବେ ତ ନାହିଁ, ପୁଣି ପରେ ଯିବା ଆଉ। ଆପଣ କଉ କଉ ଜାଗା, ତା ମାନେ ଆପଣଙ୍କର ତା'ମାନେ କଉଟା ତା'ପରେ ଆପଣଙ୍କୁ ବେଷ୍ଟ୍ ଜାଗା ଲାଗେ?
ମୁଁ ବହୁତ୍ ଜାଗା ବୁଲି ଆସ୍‌ଚି, ତଥାପି ମତେ ପାହାଡ, ପର୍ବତ, ଝରଣା ଏସବୁ ଟିକେ ଦେଖିବା ପାଇଁ, ବହୁତ୍ ଭଲ୍ ଲାଗେ। କା--ନା ଆଜିକାଲି ସବୁ ଜାଗାରେ ତ ମନ୍ଦିର ହଉଚି, ସୌନ୍ଦର୍ଯ୍ୟ ଦେଖିବା ପାଇଁ, ଟିକେ ବିରଳ, ବହୁତ୍ ଜାଗା ଏସବୁ ଦିନ୍‌ଷ ମିଳେନି, ଏଇ ପାହାଡ, ଝରଣା ବଡ଼ ଜଙ୍ଗଲ, ଆପଣଙ୍କ ଆଡ଼େ କ'ଣ ଦର୍ଶନୀୟ ସ୍ଥାନ ଅଛି ବୁଲିବାର।
ଆମ ଆମ ଆଡ଼େ ଅଛି ଯଉ ହରି ଶଙ୍କର୍, ନର୍ସିଂନା---ଅଛି। ତା'ପରେ ଗୁଟେ ଭୁମ ଡୁଙ୍ଗୁରି ବୋଲି ଗୁଟେ ଅଛି ଜାଗା।
ଆଚ୍ଛା, ହଁ ହରି ଶଙ୍କର, ନୃସିଂହ ନାଥ, ଭୀମ ଟୁଙ୍ଗୁରୀ ଏ ସବୁ କଣ କି କି ଠାକୁର ଅଛନ୍ତି ସେଠି?
ଯେ ଯୋଉଁ ହରିଶଙ୍କର ଯୋଉ ଅଛି ନା ସେ ଟା ଗୋଟେ ଆମର ଏଠିକାର ପ୍ରସିଦ୍ଧ ଜାଗା ହରିଶ୍। ଶଙ୍କର ନରସିଂହ ନାଥ୍ ବହୁତ ଦୂରରୁ ବି ତା ମାନେ ଲୋକମାନେ ବି ଆସନ୍ତି।
ଆଜ୍ଞା - ଆଜ୍ଞା -ଆଜ୍ଞା ଆପଣଙ୍କର ଶୁଣିଛି ସି। ସେଠି ଯୋଉ ଗୋଟେ ମନ୍ଦିର ଅଛି କଣ ଟିକେ ମାନେ ବଙ୍କା ଅଛି।
ହଁ ସେଇଟା ନା ଆପଣ ଯୋଉ କହୁଛନ୍ତି ସେଟା ସମ୍ବଲପୁର୍ ସେଇଟା ବି ତ ଆମ। ପାଖ ପାଖ ଅଛି।
ଆଚ୍ଛା ସ ଆଚ୍ଛା ହୁମା ମନ୍ଦିର ନାଇ।
ହଁ ହୁମା ମନ୍ଦିର୍ ସେଟା ସିନା ଆକ୍ଚୁଆଲି। ଟିକେ ତାମାନେ ଟେଢା ହେଇକି ତାମାନେ ବିଶ୍ଵକର୍ମା ଯୋଉଁ ଭଗବାନ୍। ସିଏ ତା ମାନେ ତିଆରି କରିଛନ୍ତି ସେଇଟା।
ତେଢା କଣ ପାଇଁ ବନେଇଲେ ଆଜ୍ଞା?
ସେଟା ଏକ୍ଚୁ୍ଲି ଗୋଟେ ତା ମାନେ? ହଁ ସେଟା ଗୋଟେ ତା ମାନେ ଗୋଟେ ଷ୍ଟୋରି ଅଛି କି ଯୋଉ ତା ମାନେ ଦିନେ। କଣ ହେଲା ଗୋଟେ ତା ମାନେ ଲୋକଙ୍କୁ ନା ସ୍ଵପ୍ନ ହେଲା କି ତା ମାନେ ଏମିତି ସେମିତି। ଜମି ଭିତରେ ଗୋଟେ ଶିବଲିଙ୍ଗ ଅଛି ପୂଜା କରିବା ପାଇଁ ତା। ସେ ତା ସେ ତାପରେ ସବୁ ଲୋକମାନଙ୍କୁ ତା ପରେ। ଆଉ ଜଣଙ୍କୁ ମୁଖିଆକୁ କହିଲେ ସେ ମୁଖିଆ ଆଉ ସେ ତା ମାନେ ଗଲେ ସେ ଜାଗାକୁ ଦେଖିବା। ପାଇଁ ତ ଦେଖିଲେ ଯେ ଦୂରରୁ ଗୋଟେ ତା ମାନେ ବଡ ଷଣ୍ଢ ତା। ତା ମାନେ ସେ ଗୋରସ ଦ ଦୋଉଛି ଆଉ ସେ ଗୋରସ ଯାଇକି ତା ମାନେ। ଶିବଲିଙ୍ଗ ଅଛି ଯୋଉଠି? ସେଠି ତା ମାନେ ଗୋରସ ପଡୁଛି ତ ତା। ମାନେ ଭାବିଲେ କି ତାମାନେ ଏଇଟା ତା ମାନେ। ଏଇ ଯୋଉ ଲିଙ୍ଗ ଫୁଟା ମହାଦେବ ବାବା ବାହାରିଛନ୍ତି ବୋଲି। ଏଟା ମାନେ ସେ ରାଜା ତା ମାନେ ସେ ଜାଗାର ରାଜା କୁ କହିଲେ ତ ରାଜା କହିଲେ କି। ସେଠି ଗୋଟେ ମନ୍ଦିର ତିଆରି କରିବା ପାଇଁ।
ଆଜ୍ଞା।
ତା ମାନେ ତାଙ୍କୁ କେତେ ମାସେ ସମୟ ଦିଆହେଲା କିନ୍ତୁ ଯେତେବି ଯେ ସେ ମନ୍ଦିର ତିଆରି। କରୁଥିଲେ ତାମାନେ ମନ୍ଦିର ଭାଙ୍ଗି ଯାଉଥିଲା ତାମାନେ ଯୋଉଁ ପାହାଚ ଯୋଉଁ କରୁଥିଲେ। ଇଟାରେ ସେ ଭାଙ୍ଗି ଯାଉଥିଲା ତ ତା। ପରେ ବହୁତ୍ ଚେଷ୍ଟା କଲା ପରେ ବି ତା ମାନେ ହୋଉନଥିଲା ତ ଦିନେ କଣ ହେଲା। କି।
ତା ମାନେ ସେ ରାଜା କହିଲେ କି ତୁମେ ତା ମାନେ ଆଜି ଏତିକି ଦିନରେ ତମେ ତା ମାନେ କାମ ଟାକୁ ସାର। ଅ ବଲକି ସୁ ସେ ତା ମାନେ ଆଦେଶ୍ ଦେଲେ ସେ ରାଜା। କିନ୍ତୁ ସେ ଯୋଉ ଉଁ। ବଢିଆ ମାନେ ଯୋଉ ଅଛନ୍ତି ସେମାନେ ପାରୁନଥିଲେ ସେମାନେ ସାଙ୍ଗେ ସାଙ୍ଗେ ଭାଙ୍ଗି ଯାଉ। ଥିଲା ତାପରେ ବହୁତ୍ ସେମାନେ ମନ ଦୁଃଖ କଲେ ତା ମାନେ କଣ? କରିବା ଭାଙ୍ଗି ତା ମାନେ ଭାଙ୍ଗି ଯାଉଛି ବୋଲି ତାପରେ ନେକ୍ସଟ୍ ତାପରେ ତା ପରଦିନ ସକାଳୁ। ତା ପରେ ଯଦି ଆସିଲି ମୋର ସବୁ ମନ୍ଦ୍। ନ୍ଦିର ଟା ନା ଅଟୋମେଟିକ୍ ତା ମାନେ ସେଟା ତା ମାନେ ତିଆରି ହେଇଯାଇଛି। ଏମିତି ବଙ୍କା ହିସାବେ ଆଉ ସେମାନେ ନା ଗୋଟିଏ ଗୋଟିଏ ଗଛ ବି ସେ ଗଛ ବି ନା। ଏମିତି ତେଢା ହେଇକି ଅଛି।
ଆଚ୍ଛା ମନ୍ଦିର ଯେମିତି ତେଢା ଅଛି ଗଛ ବି ସେମିତି ତେଢା ହେଇକି ଅଛି।
ହଁ ସେନା ଗୋଟେ ଗଛ ଅଛି ସେ ଗଛ ବି ତା ମାନେ ତେଢା ହେଇକି ଅଛି ଆମେ କଣ ଆମେ। ହେଲାଣି ପାନ୍ ଚାରି ପାଞ୍ଚ ବର୍ଷ ହେଲାଣି ଯାଇଥିଲୁ ସେଠି ସେ ଜାଗାକୁ। ଆଉ ଆଗରୁ ଯୋଉ ଛୋଟ ଥିଲା ବେଲେ ସବୁବେଲେ ସେ ଜାଗାକୁ ଯାଉ। ଯେତେବେଲେ ସେଠି ଆମେ ରହୁଥିଲୁ ସେଟା ଆକଚୁଆଲି ଆମ ଗାଁ। ସମ୍ବଲପୁର ଟା ତ ଏବେ ବଲାଙ୍ଗୀରକୁୁ ପଳେଇ ଆସିଚୁ ନା ତ ଏବେତ ଚାରି ପାଞ୍ଚ ବର୍ ବ୍ରତ ତାପରେ ଯୋଉ ପର ପର୍ବାଣୀ ହୁଏ। ତାପରେ ସେଟା ହଉଚି ଗୋଟେ ମହାଦେବ ପୀଠ ନା। ତ ସେଥିରେ ନା ଶିବରାତ୍ରି ରେ ବହୁତ ଭିଡ ହୁଅନ୍ତି।
ଆଚ୍ଛା ଏବେ ଶ୍ରାବଣ ମାସରେ ମଧ୍ୟ ସେଠିକି କାଉଡିଆ ମାନେ ବି ଯାଆନ୍ତି।
ହଁ ବହୁତ ଭିଡ ହୁଏ। ଆଉ ସେଠିକାର ଯୋଉ କୋଉ ମାଛ ଯୋଉ ଅଛି ସେ କୋଉ ମାଛକୁ ତାମାନେ ବିଷ୍ଣୁଙ୍କର ରୂପ ଅବତାର ବୋଲି ଭାବନ୍ତି। ତ କେହି ତାକୁ ମାରନ୍ତିନି କି କିଛି ତା ମାନେ ହଇରାଣ ବି କରନ୍ତିନି। ଆଉ ବ ଆଗରୁ ତ ତାମାନେ କିଛି ନଥିଲା ଅ ଖାଇବାକୁ ଦେବା ପାଇଁ ମାଛକୁ କିନ୍ତୁ ଏବେକା ସେ ଆ ଆଖ ପାଖରେ ତମ ଦୋକାନ ବହୁତ ହେଲାଣି। ଯୋଉ ଲଡୁ ତାର ଯୋଉ ଗହମ ଲଡୁ ବୁନ୍ଦି ଏ ସବୁ ତାମାନେ ବିସ୍କୁଟ ସବୁ ଦିଆ ହୁଏ।
ତା ମାଛ ମାନଙ୍କୁ ମାଛ ମାନଙ୍କୁ ଖାଇବାକୁ ଦଉଛନ୍ତି ବୁନ୍ଦି ଲଡୁ ନାଇଁ କି?
ହଁ ବୁନ୍ଦି ଲଡୁ ଗହମ। ଲଡୁ ସେଟା ସିନା ତାମାନେ ତିଆରି ହେଇକି ତାମାନେ ଦୋକାନ ରେ ବିକା ହୁଏ।
ଆଚ୍ଛା ଆଉ ମାଛ ମଧ୍ୟ ସେ ଖାଉଚନ୍ତି?
ମାଛ ହଁ ସମସ୍ତେ ଖାଉଚନ୍ତି ବହୁତ ବଡ ବଡ ମାଛ ଆପଣ ଟିକେ ହାତ ହଁ ହାତ ଯଦି ଟିକେ ଆପଣ ଦେଖିଦେବେ ତ ପୁରା ସେଇ ସେହି ଜାଗାକୁ ତାମାନେ ଏମିତି ତା ମାନେ ଡେଇଁକି ତାମାନେ ସେମାନେ ଖାଇଦେବେ।
ଆଛା ଆଚ୍ଛା ବହୁତ ଖାଇବାକୁ ଆସିବେ ନାଇଁ କି ଯେମତି ଆମର ଏପଟେ ଯେମିତି ଲୋକନାଥ ମନ୍ଦିରରେ ଅଛି ସେଠି ମଧ୍ୟ ସେମତି ଅଛି।
ହଁ ଆଉ ଜ ଆଉ ଥରେ କଣ ହେଲା କି ଆଁ ତାମାନେ ଆଁ ଗୋଟେ ସ୍ତ୍ରୀ ଲୋକ ସେ ମାଛ ଆଣିକି ତାମାନେ ଜଷ୍ଟ୍ ତାମାନେ କାଟୁଥିଲା ଆଉ ସେ ସେଠି ପଥର ପଥର ହେଇଯାଇ ଚି ସେ ଯେମିତି ପଥର ସେ ପଥର ମାଛ ଟା ବି ବର୍ତ୍ତମାନ ପଥର ମାଛ ଦୁଇ ମା ଦୁଇ ଜଣ ତମ ଯୋଉ ପଥର ଅଛନ୍ତି ସେଟା ବି ତମେ ବର୍ତ୍ତମାନ ସେ ସେଠାରେ ଅଛି ସେ ନଦୀର ପା ହଁ ଏବେ ବି ଅଛି। ନଦୀ ପାର ହେଇକି ଯଦି ଆପଣ ଯିବେ ତ ସେଠି ସେ ସେଟାକୁ ଦେଖିବେ। ଆଗରୁ ତ ଆମର ଯୋଉ ଡଙ୍ଗା ନଥିଲା କିନ୍ତୁ ଏବେକା ଡଙ୍ଗା କରିଦେଲେଣି। କେତେ ପଇସା ନଉଚନ୍ତି ଷାଠି କି ସତୁୁର ପଇସା ନଉଛନ୍ତି ଆଉ ତମେ ବୁଲେଇବାକୁ ବି ସେମାନେ ଯାଉଛନ୍ତି ସେଠାକୁ।
ଆଚ୍ଛା ଏ ଏପଟୁ ସେପଟକୁ ଯାଉଥିବେ ଏ ଯୋଉ ମାଛ ତ ପଥର ହେଇଯାଇଚି ମାଛ ବାଲି ସ୍ତ୍ରୀ ଲୋକ ତାଙ୍କୁ ଦେଖିଆ ପାଇଁ ଯାଉଚି।
ହଁ ତାମାନେ ସେ ହଁ ଅଛି ତ ଗୋଟେ ତାନେ ବିଷ୍ଣୁ ଆଉ ମହାଦେବ ପଦ ମାନେ ଗୋଟେ ସେ ଆସ୍ଥା ଅଛି।
ହରି ଆଉ ଶଙ୍କର ଦି ଜଣ ମିଳନ ହେଇ ହେଇଥିବାରୁ ସେଠି ହରି ଶଙ୍କ
ହଁ ଆଉ ଯୋହୁ ମନ୍ଦିରରେ ତୁମେ ଏବେ ତା ମାନ ବ୍ରତ ବି ହୁଏ ଆଉ କୋଉ ପୂଜା ପାଠ। କି କୋଉ କରନ୍ତି ସେଟା ବି ତାମାନେ ହୁଏ। ତାପ ସେନ ଗୋଟେ ନା ଦେବୀ ମନ୍ଦିରଟେ ଅଛନ୍ତି। ଯୋଉ ମଙ୍ଗଳା ମାଙ୍କ ମନ୍ଦ ସେଟା ବି ତା ମାନେ କହନ୍ତି ଧବଳେଶ୍ଵର ଧବଳେଶ୍ଵର ତା ମାନେ ଅ ମା ଅଛନ୍ତି ସେଠିରେ ଧବଲେଶ୍ଵରୀ। ତ ସେଠାକୁ ତାମାନେ କହନ୍ତି କି ସେମାନେ ସେ ଯାହାବି ଆପଣ ଯଦି ମନସ୍କାମନା କରିବେ ସେଟା ତମର ପୂର୍ଣ ହୁଏ।
ଆଚ୍ଛା।
ଆଉ ହନୁମାନଙ୍କର ପିତା ମାନେ ଗୋଟେ ମୂର୍ତ୍ତି ଅଛି ବହୁତ ବଡ ମୂର୍ତ୍ତି। ସେଠିବି ହନୁମାନ ହଁ ସେଠିବି ହନୁମାନ ପୂଜା ପାଆନ୍ତି।
ଆଚ୍ଛା ବହୁତ ବଢ଼ିଆ ବହୁତ ବଢିଆ।
ଆପଣ ଦିନେ ଯେବେ ଆସିବେ ଏଠିକୁ ନା ଜି ବେ ସେଇ ହମା ମନ୍ଦିରକୁ ତା ମାନେ ବହୁତ ଭଲ ଲାଗେ ସେ ଯାହାକୁ ଆପଣ ଯ ଯିବେ।
ଆଚ୍ଛା ଆପଣ ତାମାନେ ବହୁତ ଥର ଯିବା ଆସିବା କରିୁଥିବେ ସେଠିକି ନାଇଁ।
ସେଠିକି ହଁ।
ଏକା ଯାଆନ୍ତି ନା ସାଙ୍ଗ ସା
ନା ନା ଆମ ସବୁ ପରିବାର ଫ୍ୟାମିଲି ସହିତ ଆମେ ଯାଉ।
ଆଚ୍ଛା ଆଚ୍ଛା ଆଚ୍ଛା ଆଉ ଆପଣ ସାଙ୍ଗ ସାଙ୍ଗ ସାଥି କିଛି ସାଙ୍ଗରେ ନେଇକି ଯାନ୍ତିନି କି?
ସାଙ୍ଗସାଥି କୁ ଆମେ ଯୋଉ ଯେତେବେଳେ ଆମେ ପଢୁଥିଲୁ ସେତେବେଳେ ତାମାନେ ଯାଉ। କାହିଁକି ନା ଏବେ ମୁଁ ବଲାଙ୍ଗୀର ଅଛି ନା ତ ସେ ବଲାଙ୍ଗୀରରୁୁ ଓ ଆମେ ଥରେ ସାଙ୍ଗମାନେ ହେଇକି ନୟା କଣ ଅଛି ତାର ଅ ଉଁ ନୂଆପଡା ସେଠିକୁ ଯାଇଥିଲୁ ସେଠିରେ ହଁ। ସେଠି ଗୋଟେ ମୋର ଏକ୍ସଜାମ ବି ଥିଲା ଆଉ ସମସ୍ତଙ୍କର ଏକ୍ସଜାମ ବି ଥିଲା ତ ସେ ଏକ୍ସଜାମ ର ବାହାନାରେ ଆମେ ଯାଇଥିଲୁ ଗୋଟେ ଜଳପ୍ରପାତ ଗୋଟେ କଣ ଅଛି ଯୋଉ ନୂଆପଡାରେ ଅ ହଁ ଗଦୁ କଣ କି ଗଧ ଦରା କି କଣ ଗୋ ଟେ ସେଠି ପୁରା ଯାଇଥିଲୁ ସେ ଜାଗା ଟା ମନେ ନାଇଁ ସେଠିନା ପୁରା ପାହାଡ ଉପର ଉପରେ ଝରଣା ଛୋଟ ଝରଣା ହେଇକି ମୋର ତଲେ ବାପରେ ପଡୁଥିଲା। ସେଟା ବହୁତ ସୁନ୍ଦର ଏବେ ବି ଭାବିଲେ ନା ଭଲ ଲାଗେ।
ଆଚ୍ଛା ଆଚ୍ଛା ହଁ। ଜଳ ହଁ ଜଳପ୍ରପାତ ଅଛି ଝରଣା ଅଛି ୱାଟର ଫଲ୍।
ହଁ ସେଟା ଗୋଟେ ପା ସେ ପୁରା ବହୁତ ବହୁତ ତାଲେ ଆଉ କେତେ ଫୁଟ ର ଉପରୁ ତାମାନେ ସେ ପାଣି ପଡୁଥିଲା।
ହଁ ସିଏ ପୁରା ହଜାର ହଜାର ଫୁଟ ଉପରୁ ଉପରୁ ପାଣି ତଳକୁ ପଡୁ ପରେ ପୁରା ପଥରରେ ବଡ ବଡ
ହଁ ପଥର ହଁ ଛୋଟ ଛୋଟ ହେଇ ତା ମାନେ ପୁରା ପଡୁଥିଲା ଆଉ ବହୁତ ତା ମାନେ ଆବାଜ ତାଟା ବହୁତ ଶବ୍ଦ ବି ଶୁଭୁଥିଲା ବହୁତ ଭଲ ଲାଗୁଥିଲା ସେଟା ସେ ଯାଗାକୁ ଗଲୁ।
ହଁ ହଁ ଆଉ ଆଜି ଆଜି ଆଜ୍ଞା କୁହନ୍ତୁ।
ଆଉ ତାପରେ ନା ଗୋଟେ ତା ମାନେ ଗୋଟେ ଜାଗା ସେଟ ତ ଝରଣା ଥିଲା। ଆଉ ଗୋଟେ ଜାଗାରେ ନା ହଁ ବନ୍ଦ କରିଛି ଆଉ ଗୋଟେ ଜାଗାରେ ଗୋଟେ ପୁରା ବଡ ନଦୀ ହେଇକି ତାମାନେ କୁଣ୍ଡ କୁଣ୍ଡ ଟାଇପ ର ତାମାନେ ସେଟା ଥିଲା। ସେଠ ସେଠିକୁ ବି ଯାଇଥିଲୁ।
ଆଚ୍ଛା ଆଚ୍ଛା ତା ମାନେ ବହୁତ ବୁଲିବା ପାଇଁ ଆପଣଙ୍କୁ ଭଲ ଲାଗେ ଆପଣଙ୍କୁ।
ହଁ ମତେ ବହୁତ ବୁଲିବା ପାଇଁ ଆଉ ଯୋଉ ନୂଆ ନୂଆ ଯୋଉ ଖାଇବା ପାଇଁ ବି ଭଲ ଲାଗେ ନୂଆ ନୂଆ ଆଇଟମ୍ ମାନେ ଯୋଉ ଅଛି।
ଆ ଆଜି ରବାରରେ କେମିତି ଆମିଷ ନ ଖାଇକି ଆପଣ।
ନା ନା ନା ଏକଚୁଲି ଆ ଏବେ ମୁଁ ଶାଶୁ ଘରେ ଅଛି ନା ତ ଶାଶୁ ଘରେ ନା। ହଁ ତା ମାନେ ନିରାମିଷ ସେଥିପାଇଁ ଆଜି ପନିର୍ ଅଣା ହେଇଥିଲା ଆଜି।
ଆଚ୍ଛା ଆଚ୍ଛା ବହୁତ୍ ବଢିଆ ବହୁତ୍ ବଢ଼ିଆ।
ହଁ ଆଉ ମୁଁ ହଁ ଏକ୍ଚୁଆଲି ହଁ ଏଠି ନା କେହି ତାମାନେ ଖା ତିନି ମୋ ଛଡା ମୁଁ ଆସିଲି ବି ତାମାନେ ଆଉ ଖାଏନି।
ଆଚ୍ଛା ଆପଣ ଆଗୁରୁ ଆଗୁରୁ ଆମିଷ ଖାଉଥିଲେ ଏବେ ଛାଡି ଦେଇଛନ୍ତି ନାଇଁ?
ଉଁ ହଁ ନା ନା ଛାଡ଼ିନି। କିନ୍ତୁ ସେମିତି କେବେ କେବେ ଖାଏ କିନ୍ତୁ ଆଗୁରୁ ମୁଁ ବହୁତ୍ ଖାଉଥିଲି ଆମିଷ।
ଆଚ୍ଛା ଆଚ୍ଛା।
ଉଁ କିନ୍ତୁ ଏଠି କେହି ଖାଆନ୍ତିନି ନା ତ ସେଥିପାଇଁ ଟିକେ।
ପୁରା ସା ସାଧା ଖାଇବେ ନିଜ ଦେହକୁ ଜଗିବେ ଆଗ। ଫାଷ୍ଟ୍ ଶାକାହାରୀ ଶା